ହାଲୋ।
ହ୍ୟାଲୋ।
ହଁ କଣ କରୁଛ? କଁ କହିଲ? ଏଇ ବସିକି ଭାବୁଥିଲି ଗୋଟେ କଥା।
ଓହୋ କଣ ଭାବୁଥିଲ କି?
ମୋ ଜେଜେମା ଯେତେବେଳେ ଥିଲେ ସେ ବଢିଆ ବଢିଆ ରୋଷେଇ କରୁଥିଲେ ବଢିଆ ଟେଷ୍ଟ ଥିଲା ଏବେ ର ଏତେ ଜିନିଷ ପ ପକେଇଲା ପରେ ବି କଣ ପାଇଁ ସ୍ଵାଦ ଲାଗୁନି ମୁଁ ସେଇଟା ଭାବୁଛି।
ଓହୋ ଆଜି ତମ ଘରେ କଣ ସବୁ ରୋଷେଇ କରିଥିଲ କି?
ଆଜି ହେଇଥିଲା ଆମର ଯୋଉ ଚିକେନ, ମାଂସ। ଏମିତି ସବୁ ମାଛ ଭଜା ଏମିତି ସବୁ ହେଇଥିଲା କିନ୍ତୁ ଭଲ ଲାଗୁନଥିଲା। ତାଙ୍କ ପରିକା ସ୍ଵାଦ ନଥିଲା।
ହଁ ଦିଦି ଜାଣିଛ ମାନେ ମୋର ଗୋଟେ ଏଇ କଥା କହିଲା ବେଳେ ଯୋଉ ମାଂସ ଆମେ ଖାଉଛେ ଆଉ ଯୋଉ ବିଭିନ୍ନ ପ୍ରକାର ତରକାରୀ କରିକି ଖାଉଛେ। ସେରା ଭାବିଲା ବେଳକୁ ମୋର ଆଗ କାଳ ଯୋଉ ସାମାଜିକ ବହି ପଢୁ ନ ଥିଲେ ସେଇ କଥା ସବୁ ମନେ ପଡୁଛି।
ଏଁ କଣ ଦିଦି କହିଲ? ଯୋଉ ସେମାନେ କେମ ତୀ ଆଗରୁ କଣ ସେମାନେ ନିଆଁର ବ୍ୟବହାର ଜାଣିନଥିଲେ ମାନେ ଉ ଆଦିମ କାଳର ଲୋକମାନେ ନିଆଁର ବ୍ୟବହାର ଜାଣି ନଥିଲେ। ସେ କଣ କରୁଥିଲେ ପଥର ଘଷିକିନା ମାନେ ନିଆଁ ବାହାର କରିକି ଜାଳ କରୁଥିଲେ। ସେ ପ୍ରଥମେ ସେତିକି ବି ଜାଣିନଥିଲେ, ତାପରେ ସେ ତା ପୂର୍ବରୁ ସେ କଞ୍ଚା ମାଂସ କଞ୍ଚା ଫଳମୂଳ ଖାଉଥିଲେ କିନ୍ତୁ ତାଙ୍କର କୌଣସି କ୍ଷତି ହୋଉନଥିଲା। ତାପରେ ସେ ତ ନିଆଁ ବ୍ୟବହାର ଜାଣିଲେ ଘଷିକିନା ତାର ପଥରକୁ ପଥର ଘଷିକି ସେ ତା ପୋଡିକିନା ଖାଇଲେ, ପୋଡିକିନା ଖାଇଲେ ତାପରେ ସିଏ ମାନେ ସେଟା ଭାବିଲା ବେଳକୁବହୁତ ଆଶ୍ଚର୍ଯ୍ୟ ଲାଗୁଛି ଆଗକାଳ ଲୋକମାନେଏମିତି ଚଳୁଥିଲେ? କିନ୍ତୁ ଆମେ ବର୍ତ୍ତମାନ କଣ କରୁଛେ? ବର୍ତ୍ତମାନ ଆମେ ଗ୍ୟାସ ଜଳଉଛେ ଗୋବର ଗ୍ୟାସ। ଯୋଉ ଇ ଇନ୍ଧନ ଗ୍ୟାସ ସିଲିଣ୍ଡର ଗ୍ୟାସ୍। ତାପରେ ଆମେ ଏମିତି ବିଭି ପ୍ରକାର ଚା ବ୍ୟବହାର କରୁଛି ଯାହା ଆମେ କାଠ ବ୍ୟବହାର କରୁନେ? କିନ୍ତୁ କାଠର ସ୍ଵାଦ ଏଥିରେ ନାହିଁ ତାପରେ ଏଇ ଖାଦ୍ୟ ଦେହ ପାଇଁ କ୍ଷତି କିନ୍ତୁ ସେଇ ଖାଦ୍ୟ ଦେହ ପାଇଁ କ୍ଷତି ନଥିଲା। ତାପରେ ସେମାନେ କଣ କହୁଥିଲେ କଞ୍ଚା ଖାଉଥିଲେ ସେମାନେ ତେଲ କଣ ଜାଣିନଥିଲେ? ମସଲା କଣ ଜାଣିନଥିଲେ କିନ୍ତୁ ଆମେ ଏବେ କଣ କରୁଛେ? ମାନେ ତେଲ ମସଲା ଦଉଛେ ତାପରେ ତାକୁ କଷିକିନା ଖାଉଛେ। ତାପରେ ଏବେ ଛତୁ ପନିର ଆମେ ଏମତି ବିଭିନ୍ନ ପ୍ରକାର ଖାଦ୍ୟ ଖାଉଛେ। କିନ୍ତୁ ସେମାନେ ସେ ସବୁ ଜାଣିିନଥିଲେ? କିନ୍ତୁ ଏତେ ଖାଇଲା ପରେ ବି ଆମକୁ ଯଦି ସ୍ଵାଦ ଲାଗୁନାହିଁ ମାନେ ଖାଦ୍ୟ କୌଣସି ଖାଦ୍ୟ ସ୍ଵାଦ ଲାଗୁନି? ଆଉ ଆଜିକାଲି ଆମେ ବିଭିନ୍ନ ପ୍ରକାର ପୋଷାକ ସବୁ। ସବୁ ଡିଜାଇନ ଡିଜାଇନ ମାନେ ବି ଆଧୁନିକ ଧରଣର ପୋଷାକ ସବୁ ପିନ୍ଧୁଛେ? କିନ୍ତୁ ସେତେବେଳେ ସେମାନଙ୍କର ନଥିଲା ତଥାପି ଆମ ମନ ଦୁଃଖ ରହୁଛି କି? ତାର ପୋଷାକ ଟା ଭଲ ହେଲା ମୋର ପୋଷାକ ଟା ଭଲ ନଥିଲା? ଏମିତି ଆମେ ଭାବୁଛେ କିନ୍ତୁ ଆହୁରି ବି ବିଜ୍ଞାନ ଦ୍ଵାରା ଆଗକୁ ଆଗକୁ ଆମ ପୂର୍ବ ପୁରୁଷ ମାନେ ଏତିକି ଥିଲେ ଆମେ ଆଜି ଏତିକି ପହଞ୍ଚିଲେ? ଆଗାମୀ ଭବିଷ୍ୟତ ରେ ବି ଆମ ପିଲାମାନେ ଆହୁରି ଉପରେ ପହଞ୍ଚିବେ ସେମାନଙ୍କୁ ଯେମିତି ମାନେ ତାପରେ ଆମକୁ ଭଲ ଲାଗ ଖାଦ୍ୟ ଗୁଡ଼ା କାହିଁକି ଭଲ ଲାଗୁନି? ଆମେ ସେଠି ବହୁତ ରାସାୟନିକ ସାର ପ୍ରୟୋଗ କରୁଛେ?
ହଁ।
ଆ, ଯଦି ଆପଣ କଣ କେମିତି ମାନେ ଆଗ କାଳ ବିଷୟରେ ଭାବୁଛନ୍ତି ଏ କାଳ ବିଷୟରେ କଣ ଭାବୁଛନ୍ତି ମୁଁ ତ ଏତି ଟିକେ ଜାଣିଛି ମୁଁ ତ ବେଶୀ କିଛି ଜାଣିନି ଅଧିକ ପାଠ ପଢିନି? ଦିଦି ତମେ ଆ ବିଷୟରେ କିଛି ଜାଣିଛ ମୁଁ ତ ଟିକେ କହୁନ ମୁଁ ଟିକେ ଶୁଣନ୍ତି?
ହଁ ଆମର ଜେଜେମା କହୁଥିଲେ ଯେ ଆଗ କାଳର ଲୋକମାନେ କୁଆେଡପୋଡିକି ମାଂସ ଖାଉଥିଲେ ବକଳକୁ? ପରିଧାନ କରୁଥିଲେ ତାଙ୍କର ଚାଲିଚଳନ ଅଲଗା ଥିଲା। କିନ୍ତୁ? ଏବେର ଚାଲିଚଳନା ବି ଅଲଗା ଅଛି କିନ୍ତୁ? ମୋ କହିବା କଥା ମୋର ଯୋଉ ଜିନିଷ ବହୁ ବଢିଆ ଥିଲା କେ ମୋ ମାୟା ଏଇ ଯୋଉ ସଂସାର ହେଇଗଲା ଆଜିଲି। ଯୋଉ ନିଷ୍କପ୍ଟ ମାନେ ନିଜ ନିଜେ ଭିତରେ ଝଗଡା ଲାଗୁଛନ୍ତି। କିନ୍ତୁ ଆଗରୁ ସେମତି ସେମିତି କିଛି ବି ନଥିଲା ଶାନ୍ତି ଶୃଙ୍ଖଳା ସହ ମାନେ ଲୋକମାନେ ରହୁଥିଲେ। ନିଜ କଥା ବୁଝୁଥିଲେ ଲୋକମାନେ ଏ ନିଜ ଖାଦ୍ୟ ପାଇଁ ନିଜେ ମାନେ ସମୟ କାଟୁଥିଲେ। ଆଜିର ଯ ମାନେ ଲୋକମାନେ କଣ କରୁଛନ୍ତି ନା ନା ଯୋଉ ବିଭିନ୍ନ ଲୋକ ମାନଙ୍କୁ କେମତି ହଇରାଣ କରିବେ ତାଙ୍କର ଅସୁବିଧା କେତି କରିବେ ଏଇ ସବୁ ତାଙ୍କ ମାଇଣ୍ଡରେ ମୋ କହିବା କଥା କିନ୍ତୁ ସେମାନେ ତାଙ୍କ ମାଇଣ୍ଡ କୁ ପରିବର୍ତ୍ତନ କରନ୍ତୁ ସେଇ ଲୋକମାନେ ଉଁ ତାଙ୍କ ଭିତରେ ଭଲ ପାଇବା ସୃଷ୍ଟି ହଉ କିନ୍ତୁ ମୋ କହିବା କଥା ସେ ଲୋକମାନେ ଯେମିତି ସେମାନଙ୍କ ଭାବନା ସେମାନଙ୍କର ପୋଷାକ ପରି ତାଙ୍କର ଚାରିଚଳନ ତାଙ୍କର ଯୋଉ ବ୍ୟଜନ। ବହୁତ ଭଲ ଥିଲା କିନ୍ତୁ ଏବେର ଲୋକମାନେ ତାଙ୍କଠୁ କେତେ ଉନ୍ନତର ରହିଲେଣି। ତଥାପି ଏ ଲୋକମାନଙ୍କ ମନରେ ଆଜି ପର୍ଯ୍ୟନ୍ତ କିଛି ମଧ୍ୟ କିଛି ଜିନିଷ ପ-ପରିବର୍ତ୍ତ ହେଇନି। ମୋ କଇବା କଥା କିଛି ଜିନିଷ ତାଙ୍କ ମନରେ ସଚେତନତା ଆମର ରହିଚି। ଯୋଉ ଜିନିଷ ଗୁଡିକ ଯୋଉ ଆମକୁ କାମ ପାଣିର ସୁବିଧା ନାହିଁ କୋଉଠି ଯଦି ଲୋକଙ୍କୁ ସାହାଯ୍ୟ କରିବା। ନହେଲେ କୋଉଠି ଯଦି ଅପରିଷ୍କାର ଜିନିଷ ଗୁଡିକ ରହିଚି ତାକୁ କିନ୍ତୁ ଗୋଟେ ସ୍ଵଚ୍ଛତତା ପରିଷ୍କ କାର ପରିଚ୍ଛନ୍ନ କରିବା ମୋ କହିବା କଥା ଯୋଉ ଦିଦି କୋଉଠି ଯଦି ଆମର ପାଣି ସୁବିଧା ନାହିଁ ସେଇଟା କେମିତି କଣ ସୁବିଧା କରିବାକୁ ପଡିବ କହିଲ?
ଆମର ଇଏ ପାଣି ଦେଖ ସାଧାରଣତଃ ପାଣି ପାଣି ଏବେ ଆମର ବର୍ଷା କମି ଯାଉଛି କଣ ପାଇଁ? ନା ଲୋକମାନେ ଆମର ଗଛ ପତ୍ର ହାଣି ପକଉଚନ୍ତି। କାଟି ପକଉଚନ୍ତି। ଯାହା ଦ୍ଵାରା ଆମରି ବର୍ଷା ହଉନି ତେଣୁକରି ଆମେ ପ୍ରଥମ କରି ଆମେ ପ୍ର ଥମେ ଗଛ ଲଗାଉଚିତ ତାପରେ ଆମେ କିଛି କୂଅ ଖୋଳିବା। ଆଉ ଆଜିକାଲି ଯୋଉ ସରକାରଙ୍କ ତରଫରୁ ପୋଖରୀ ମଧ୍ୟ ଆସୁଚି ସେଇ ପୋଖରୀ ଖୋଳିବା। ସେଠି ଆମେ ମଟର ଲଗେଇକି କି ଆଜିକାଲି ତ ଆଉ ଲୋକମାନେ ହାତରେ ବାହୁନାହାନ୍ତି। ଅନ୍ୟ ଉପାୟରେ ମଧ୍ୟ ଆମେ ପାଣି ଦେଇପାରିବା। ତାପରେ ଯାହା ଦ୍ଵାରା ଆମର ବି ଭଲ ଫସଲ ହବ। ତାପରେ ଆଉ କୋଉ କଥା ଦିଦି ମୁଁ ତ ଆପଣଙ୍କ ସହିତ ବହୁତ କ ଥା ହେଲିଣି ଏଇ ବିଷୟ ରେ। କିନ୍ତୁ ମତେ ଲାଗୁଚି କେମିତି କଇଲ ଏଇ ଚାଷ ମାନେ ଅଧିକ ଅମଳ ହେବ ତମ ଆଡ଼ ତ କଣ କେମିତି ମୁଁ ଜାଣିନି। କିନ୍ତୁ ଏଇ ଚାଷ କୁ ଆମରି ଆହୁରି ଅଧିକ ଅମଳ କରିବା ପାଇଁ କେମିତି କରୁଚନ୍ତି କହିଲ ଆମ କୃଷି ବିଭାଗ ଅଧିକାର ତ ଛନ୍ତି ଆଉ ଆଗ କାଳର ତାପରେ ଯୋଉ ଯୋଉ ଆମର ମହିଳା ତମ ଆଡେ ତ ଅଛି ନାହିଁ ମୁଁ ନାହିଁ ଜାଣି କିନ୍ତୁ ଆମ ଆଡେ ଏବେ ଗୋଟେ ଘଣ୍ଟା ବଜୁଛି ମାନେ ସ୍ଵୟଂ ସହାୟକ ଗୋଷ୍ଠୀ ସ୍ଵୟ ସହାୟକ ଗୋଷ୍ଠୀ କଣ କହିଲ ଆମେ ଆମ ଗାଁ ର ବା ଆମ ଆମ ସାହି ବା ଆମ ପଡିଶାର ପାଖାପାଖି ଘରର ମାନେ ଦଶ ଜଣ ମହିଳାକୁ ନେଇକି ଯୋଉ ଗୋଟେ ସ୍ଵୟଂ ସହାୟ ଗୋଷ୍ଠୀ ଗଢ଼ି ହବ। ଏବଂ ଦଶ ଜଣ ରୁ ଅଧିକ ହେଲେ କିନ୍ତୁ ଦଶ ଜଣ ହେଲେ ଆମ ପାଇଁ ଅ ବହୁତ ସୁବିଧା। ତେଣୁ ଆମେ ଦଶ ଜଣ ଲାଖେ କରିକି ଗୋଟେ ସ୍ଵୟଂ ସହାୟକ ଗୋଷ୍ଠୀ କରୁଛୁ। ଯାହା ଦ୍ଵାରା ମହିଳା ମାନେ ଆଗରୁ ଘରୁ ବାହାରାରୁ ନଥିଲେ କିନ୍ତୁ ଏବେ ଘରୁ ବାହାରକୁ ବାହାରିକି ସେ ନିଜେ ମଧ୍ୟ ରୋଜଗାର କରିବାକୁ ପାରୁଛନ୍ତି। ତାଙ୍କ ସେ ସ୍ଵୟଂ ସହାୟକ ଭିତରୁ ଜଣେ ମୁଖ୍ୟ ଅଛନ୍ତି। ଜଣେ ମୁଖ୍ୟ ଅଛନ୍ତି ତାଙ୍କୁ ଆମେ କହୁଛେ ଗୋଷ୍ଠୀ ସହାୟ କା ମାନେ ଆମ ଗାଁ ର ଗୋଷ୍ଠୀ ସହାୟିକା ସିଏ ଆମ ସୟଂ ସହାୟକ ଗୋଷ୍ଠୀ ର। ସିଏ ଆମକୁ ବିଭିନ୍ନ ମାଧ୍ୟମରେ ବ୍ଲକ ଦ୍ଵାରା ଆଉ ଜିଲ୍ଲା ଦ୍ଵାରା ଏମିତି ବିଭିନ୍ନ ମାଧ୍ୟମରେ ଆମୁକୁ ଆଗକୁ ଆଗକୁ ନଉଚନ୍ତି। କେମିତି ନଉଚନ୍ତି ନା ଆମେ ସବୁ ମହିଳା ମାନେ ଆଗକୁ ଯାଉଚୁ ସେ ଆମକୁ କିଛି ଆମେ ନିଜସ୍ୱ ଟଙ୍କାରେ କରୁଛୁ। ଆଉ କିଛି ସିଏ ଆମକୁ ଋଣ ଆକାର ଦଉଚନ୍ତି। କେମିତି ଆମେ ଏ ଦଶ ଜଣ ମହିଳା ମିଶୁଚୁ ଆମେ ଗୋଟେ କୁକୁଡ଼ା ଘର କୁକୁଡ଼ା ଘର ଟାକୁ ଆମେ ଋଣ ଆକାରେ ଆଣିକି କରୁଚୁ। ସେଇ କୁକୁଡା ସବୁ ମହିଳା ମାନେ ମିସିକି ତାକୁ ପାଣି ଦଉଚୁ ଖାଦ୍ୟ ଦଉଚୁ। ସେଇ କୁକୁଡାକୁ ବିକ୍ରି କରୁଚୁ ବିକ୍ରି କରିବା ଦ୍ଵାରା କଣ ଆମ କାମ ସାରିକି ଘର କାମ ସାରିକି ଆମେ ସେଇ କାମ ମଧ୍ୟ କରୁଚୁ। ସେଇ କାମ କରିବା ଦ୍ଵାରା ଆମର ଆମେ ତ ନିଜେ ରୋଜଗାର କରୁଚେ ଗୋଟେ ପରିବାର ତିନି ଜଣ ମାନେ ତିନି ଆମେ ରୋଜଗାର କରୁଚେ ଆମ ସଂସ୍ଥା ଅଧିକ ବଢୁଚି। ଆଉ ଆଉ କେତେଜଣ ଆଉ କେତେ ମହିଳା ଅଛନ୍ତି ସେମାନେ ଆମ ବାଇରେ ଯୋଉ ଧାନ ଚାଷ କରୁଚେ ସେଠି ଆମର କୁଟା ଆଣୁଚେ କଚଡ଼ା ଆଣୁଚେ ତାପରେ ଆମେ ଆଣୁଚେ ଆମ ଗାଁରେ ବାଉଁଶ ଅଛି ସେ ବାଉଁଶ ସେ ଆମେ ଭାଡା ସଜା କରୁଚେ ଛତୁ ଚାଷ ଛତୁ ଚାଷ ଯେମତି ଗୋଟେ ଭଲ ଉପାୟ ଆମେ ତାକୁ ପାଣି ଦବା, ଭାଡି କରିବା, ଛତୁ ମଞ୍ଜି ବୁଣିବା ତା ଆଉ ଆମ କାମ ସରିଲେ ଆମେ ସକାଳୁ ସନ୍ଧ୍ୟାବେଳେ ଟିକେ ସମୟ ଦେଲେ ସେଠି ଛତୁ କିଛି ବିକ୍ରି ହୋଉଛି ଛତୁ କିଛି ବାହାରୁଚି ଛତୁ ବାହାରିଲେ ଆମେ ନି ଜେ କିଛି ଖାଉଚ ନହେଲେ ଆମେ ବଜାରକୁ ଯିବା ନବା ଯୋଉଠି ଦୁଇଶ କୋଡିଏ ଟଙ୍କା ବିକ୍ରି ହୋଉଚି ଆମେ ଦୁଇଶ ଦଶ ଟଙ୍କାରେ ମଧ୍ୟ ଦେଲେ ଆମେ ଲାଭବାନ ହେଇପାରୁଚେ କାରଣ ଆମେ ନିଜେ ହେରା ତିଆରି କରୁଚେ କାହାଠୁ ବିକ୍ରି କରୁନେ ଆଉ ଗୋଟେ ଆମର ମୋ ଉପକାରୀ ବଗିଚା ସେଠୁ ଆମକୁ ବି ଉପକାର ମିଳୁଚି ସାତ ହଜାର ଲ୍
ଆଉ ଦିଦି ତମ ଆଡେ ବି ଗୋଷ୍ଠୀ ସହାୟକ ସଂଘ ଚାଲିଚି ଯୋଉ ସ୍ୱୟଂ ସହାୟ ଗୋଷ୍ଠୀ କରୁଚନ୍ତି?
ହଁ ଆମର ଚାଲିଚି ଦଶ ଜଣକୁ ନେଇ ଗ୍ରୁପ କରାଯାଏ ସେଥିରେ ସଭାପତି ସହମ୍ପାଦିକା ଥାଆନ୍ତି। ଗ୍ରୁପର ସବୁ ମାନେ ଯାହାବି ପ୍ରୋବ୍ଲେମ ହୁଏ ଆମର ଯୋଉ ରହିଚି ତାର ସବୁ ସମାଧାନ ମଧ୍ୟ ସେଇ ଦିଇ ଜଣ କରନ୍ତି ଆଉ ଯଦି କୋଉ ମେମ୍ବର କଣ କଣ ଅସୁବିଧା ହେଇଚି ସେ ଗ୍ରୁପରେ ମାଧ୍ୟମରେ ସେ ଜଣେଇ ପାରିବେ ସେଇଠୁ ମଧ୍ୟ ସେ କିଛି ଉପକାରତା ପାଇପାରିବେ ଯିଏକି ଅ ଆମେ ଏ ବିଭିନ୍ନ ପ୍ରକାରର ସ୍ରକ
ଦିଦି ମୁଁ ଟିକେ ବ୍ୟସ୍ତ ଅଛି ଆପଣଙ୍କୁ ଟିକେ ପରେ କଲ୍ କରିବି ଆଉ ରଖୁଚି।
ନିହାତି ନିହାତି ହ